ହଁ କଁ ନମସ୍କାର।
ବୁଡ଼ିଟିଏ ହେଇଥା ଏଇ ତ ରୋଷେଇ ସାରିକି ବସ ଚିଲୋ ଝିଆ ଆଉ।
ଓହୋ କଣ ଆଜି ରୋଷେଇ କରିଛନ୍ତି ଆପଣ?
ଭାତ ଡ଼ାଲମା ଆଉ ଝୁଡ଼ଙ୍ଗ, ଆଳୁ, କୁନ୍ଦୁରିୀ, ଭାଜିଚି ଆଉ।
ଓହୋ ଆଜି ଗୁରୁବାରରେ ରୁଟି ଖାଆନ୍ତିନି କି ରାତିରେ?
ହଁ ମୁଁ ରୁଟି ଆଜି ଖାଇମିନି ଆଜି ମିଠା ଖାଇଦେବି। ହୁଁ ହୁଁ ମିଠା ଗୁଡ଼ାଏ ଅଛି ମିଠା ଖାଇଦେବି ଆଉ। ଆଉ ମିକ୍ସଚର ଦିଟା ଆଉ ଚା ଚା ଟିକେ କରିକି ଖାଇଦେବି।
ଓହୋ ଏଇ ରଜ ମିଠା ନା ଆଣି
ନା ନା ଏଇ ଯୋଉ ଗୋଟେ ସାଦ ମିଠା ସାଦ ସାଦ ଭାର ସାଦ ଭାର ଜଣେ ଦେଇଥିଲେ ଯେ ମିଠା ଦେଇଥିଲେ ତ ପିଠା ମିଠା ଏମିତି ଆଉ ଚା ଟିକେ କରିଦେଇକି ବିସ୍କୁଟ ଦିଟା ସେ ମିଠା ଫିଠା ଏମିତି ଖାଇଦେବି। ହର୍ଲିସ୍ ଟିକେ ଗୋଳେଇକି ପିଇଦେନେ ହେଲା ଆଉ। ଆଜି ରୁଟି କରିବିନେଇ ସେଗୁଡ଼ାକ ତ ମିଠା ଅଛି ଖାଇଦେବି। ଆଉ ନହେଲେ ମୁଁ ରୁଟି କରିକି ଖାଏ।
ଦେହ ଭଲ ଅଛି ନା?
ହଁ ହଁ ମୋ ଦେହ ଠିକ୍ ଅଛି ପୁରା ଆଉ। ହୁଁ। ହଁ ହଁ ସବୁ ଭଲ ଆଉ ତୋ ଦେହଟି ଭଲ ଅଛି ତ?
ହଁ ମୁଁ ଭଲ ଅଛି।
ଆଉ ପାଠ ପଢା କେମିତି ଚାଲିଚି?
ଭଲ ଚାଲିଚି ମୁଁ ତ ଏବେ ହଷ୍ଟେଲରେ ଅଛି ବାହା ହେଇକି।
ହୁଁ ଆଉ ହଷ୍ଟେଲରେ ତ ନିୟମିତ ପାଠ ପଢ଼ା ହବ ଆଉ। ଆଉ ଖାଇନ?
ହଁ ଖାଇସାରିଲିଣି। ଆମର ହେଇଥିଲା ରୁଟି, ଆ ସିମେଇ ଆଉ ଯୋଉ ଡାଲି, ଆଉ ପୋଟୋଳୋ ଭୋ ଯୋଉ ଆଳୁ ଭଜା।
ଆ ଜବର ଆଉ ଆଁ ଖାଇଲ ଆଉ ରୁଟି ସହି ଚ ସେଇ ସବୁ ଭଲ ଆଉ, ଭଲ୍ ଲାଗିବ ଖାଇଆକୁ।
ମୁଁ ଭାତ୍ ତ ହେଇଥିଲା, ମୁଁ ଆଜି ଗୁରୁବାରେ ବାହେଇ ସାରିଲିଣି ଆଉ କ କଣ ଭାତ ଖାଇବି। ସେଥିପାଇଁ ରୁଟି ଖାଇ ଦୋଉଥିଲି।
ହୁଁ ଭଲ, ଯାହେଲେ ରୁଟି ଟା ବି ଭଲ ହାଲକା ଖାଦ୍ୟ ଖାଇଲେ ଭଲ ଦେହ ହାଲକା ରହିବ ଭଲ। ମୁଁ ଟିକେ ରୁଟି ଖାଇପାରେନେଇ ମତେ ଭଲ ଲାଗେନି, ମୁଁ ଚୁଡା ଖାଇଦିଏ। ତୁ ଚୁଡ଼ା, ବିସ୍କୁଟ ଖାଇଦିଏ ଉଁ।
ଚୁଡ଼ା ସନ୍ତୁଳା କରିକି ଖାଉନାହାନ୍ତି ଭଲ୍ ଲାଗିବ।
ମୁଁ ତ ଚୂଡ଼ା, ବିସ୍କୁଟ, ମିକ୍ସଚର ସବୁ କଥା ଗୋଳେଇକି ଖାଇଦିଏ ଆଉ। ଚା କରିକି ଆଉ, ମୁଁ ସବୁଦିନି ଚା କରିକି ଖାଏ। ହୁଁ, ହୁଁ, ବାରରେ। ଗୁରୁବାରେ, ଶନିବାରେ ଆଉ ଯୋଉ ସଂକ୍ରାନ୍ତି, ଅମାବାସ୍ୟା ଏମିତିରେ ମୁଁ ଚା କରିକି ଖାଇଦିଏ। ଚୁଡା, ବିସ୍କୁଟ୍ ହରିକା। ଆଉ ଆ ରୁଟି ଟା ମୋରୋ ଏତେ ଲାଇକି ନୁହଁ। ମୁଁ ଖାଇପାରେନେଇ ତ, ଚୋବେଇକି ମୁଁ ଟିକେ ଖାଇଚାରେନି। ମତେ ଏରା ବିରକ୍ତ ଲାଗେ ଖାଇବାକୁ। ନା ଟାଣ ହୁଏ ନାହିଁ ଯଦିଓ ମତେ ରୁଟି ଟା କାଇଁ ମତେ, ମୋରୋ ରୁଚି ନୁହଁ। ଭଲ୍ ପାଏନି, ମୁଁ ଚୁଡା ଖାଇଆକୁ ଭଲି ପାଏ।
ଓହୋ!
ହୁଁ ହୁଁ କରେ ମଝିରେ ମୁଝିରେ ରୁଟି କରେ। ଆମର ଅଟା ସବବେଳେ ଆଣିକି ରଖୁ। ହଁ, ମୁଁ ସବୁ କଥା ଖାଏ।
ଓହୋ।
ସବୁ କଥା ମୁଁ ଖାଏ।
ଏ ରୁଟି ତ ଅଧିକାଂଶ ଲୋକୋଙ୍କୁ ଏତେଟା ଭଲ ଲାଗେନି। ଭଲ୍ ଲାଗେନି ନା ସେ ପରଟା କରିକି ଖାଆନ୍ତି ସେଇଥିପାଇଁ ମୁଁ
ଚ୍ଛା ହ ନା ସେଇଟା ଟିଏ ତେଲ ଟା ଟିକେ ଖରାପ୍ କରିବ ଦେହ ଆଉ। ଏଦେ ହେଲାଣି ତ ଆଉ ହଁ ପାଟିକି ସ୍ଵାଦ କିନ୍ତୁ ରୁଟି ଟା ଭଲ ନା। ରୁଟି ଟା ନରମ ହବ, ଖାଇବାକୁ ଭଲ ଲାଗିବ ବି ମଡ଼େଇକି। ଆଉ ଉ ତରକାରୀ ତ ଆମର ସଫିସେଣ୍ଟ୍ ତରକାରୀ ମୁଁ କରେ ସବବେଳେ। ତାପରେ ଆମର୍ ତ କେହି ନାହାନ୍ତି ଆମେ ମା, ଝିଅ, ଦି ଜଣ ରହୁଚୁ ଆଉ, ତରକାରୀ ଜବର ହେଉଚି ଆଉ। ହୁଁ।
ଓହୋ, ଆଉ କେହି ନାହାନ୍ତି, ଯୋଉ ମୋଉସା?
ନା ମଉସା ନାହାନ୍ତି, ଦିଦିକୁ ନେଇକି ଯାଇଚନ୍ତି ବାହାରେ ରୋହୁଚନ୍ତି। ଆମ ବଡ ଝିଅ ବଡ଼ ଝିଅ ତ ଜବ୍ କରୁଚି, ସେ ବାହାରେ ଅଛି ଆଉ ତା ପାଖରେ ଅଛନ୍ତି ଆଉ।
ଓହୋ।
ଉଁ, ଆଉ ପୁଅ ତ, ପୁଅ ତ ଇଞ୍ଜିନିୟରିଂ କରୁଛି, ସିଏ କଲେଜରେ ରହୁଛି, କେଉଁଝରରେ ରହୁଛି। ଆଉ ଏକା ସେଇ ସାନ ଝିଅ ମୋ ପାଖରେ ଅଛି, ଘରେ ରହୁଚୁ ଆଉ। ସାନ ଝିଅର ବି, ଏଇ ଏବେ ତାର ବିଇଡି ଏଣ୍ଟ୍ରାନ୍ସ ଦେଇଛି ତାର ହେଇଯିବ ତାର ଭଲ ମାର୍କ ରଖିଛି ରେଜଲ୍ଟ ଆସିଲାଣି ତାର ସିଏ ତା ପାଇଗଲେ ସିଲେକ୍ଟ ହେଇଗଲେ ସିଏ ବି ବାହାରକୁ ପଳେଇବ।
ସେ ବି ସେ ବି ହଷ୍ଟେଲ ପଳେଇବେ?
ସିଏ ବି ବାହାରେ ରହିକି ପଡିବ ମୁଁ ଏକୁଟିଆ ରହିବି ଘରେ ଆଉ। କଣ କରିବା ଆଉ।
ଆଉ ବାହାଘରୁ କରିନାହାନ୍ତି ଝିଅଙ୍କୁ?
ହଁ କରିବି ଏ ବର୍ଷ କରିବିନି ଆଉ। ସେ ତ ବାହାରେ ରହୁଛି ଏତେ ଦୂରରେ ରହୁଛି ଆମ ପାଖକୁ ଆସିଲେ ବାହାଘର କରିବୁ। ଆସନ୍ତା ବର୍ଷକୁ କରିବୁ ଏ ବର୍ଷ ବାହାଘର କରିବୁନି।
ଏବେ ତ ସବୁ କିଣାକଣି ସିରିଲାଣି ଜିନିଷ?
ଏଇଟା କଳଙ୍କି ଲାଗିଯିବ ଏବେଠୁ କଣ ଜିନିଷ କିଣିବା।
ଠିକ୍ କଥା।
ଆଉ ମଳି ଧୂଳି ଲାଗିବନି ଅନ୍ଧୁ ଧୂଳି ହେଇଯିବନି ଘରେ?
ହଁ ହଁ ହଁ।
ହୁଁ ନଗଦ କିଣା ହବ ତ କିଣା ହବ ତ ଗାଡିରେ ଲୋଡ ହବ ତ ଯିବ, ଆଉ ଏବେଠୁ କେବେ ବାହାଘର ହବ। ଏବେଠୁ ସେଗୁଡା ରଖିନି ସେଗୁଡାକ ଯେମିତି ହେଲେ ମଳି ଧୂଳି ଲାଗିଯିବ ନା ଆଉ ତାକୁ କିଏ ଏତେ ଯତ୍ନ କରିବ।
ହୁଁ।
ନା କଣ ମୁଁ ଭୁଲ କହୁଛି?
ହୁଁ ହୁଁ।
ପଇସା ତ ଦିଆହବ ନଗଦ କିଣା ହବ ଗାଡିରେ ଲୋଡ ହବ ତ ଏକାଥରେ ଯିବ ପ୍ୟାକିଂ ହେଇକି ପୁରା। ହଁ ଶାଶୁ ଘରୁ କି ଆଉ ଏ ଏଇ ଘରକରଣା ଜିନିଷ ଚିଟକିଟିଆ ଜିନିଷ ସବୁ ଯାହା କିଣାକୁଣି କରିକି ରଖିଛି ଆଉ ଷ୍ଟିଲ, ସିଲଭର। ଷ୍ଟିଲ ସିଲଭର ଉପରେ ଆ। ନାଲୋ ଝିଅ ଖାଇନଉ। ଆମର ସାଢେ ନଅ ଦଶ ରେ ଖାଆନ୍ତି। ଆମ ଝିଅ ତ ତାର ସନ୍ଧ୍ୟା ବେଳେ ଖାଇଦିଏ ଚା ଜଳଖିଆ। ସେି ଟିକେ ଚା ପିଏ ତାକୁ ଟିକେ ଥଣ୍ଡା ରହୁଛି। ସେ ଟିକେ ଚା ପିଏ ତାକୁ ସନ୍ଧ୍ୟାବେଳେ ନ ପିଇଲେ ଟିକେ ଭଲ ଲାଗିବନି ଜଳଖିଆ ନ ଖାଇଲେ ହବନାଇଁ। ସେ ତାର ଖାଇ ଦେଇେଛି ତ ଆଉ ଖାଇନାଇ ଆଉ। ସିଏ ଆସିଲେ ଖାଇମୁ ଆଉ ସେପଟ ଘରେ ସିଏ ଅଛି ଆଉ। ମୁଁ ରୋଷେଇ ଘରେ ଅଛି ଆଉ ରୋଷେଇ ସାରିକି ମୁଁ ଟିକେ ଏଇଠି ବସିଥିଲି ଆଉ ଆଉ ଏଇନେକେ ଖାଇନୁ ଝିଅ ଆସିନେ ଏ ଘରକୁ ଖାଇମୁ ଆଉ।
ମିଶିକି ଏଙ୍କୁଟିଆ ତ ଖାଇବା ପାଇଁ ଭଲ ଲାଗୁନଥିବ ନାଁ। ଯେମିତି କି।
ନାଁ ନା ଏକୁଟିଆ ଭଲ ଲାଗିବନି ଝିଅ ଆସିଲେ ଖାଇମୁ। ସିଏ ତାର ପଢ଼ାପଢ଼ି କରୁଚି।
ଆଜ୍ଞା ପଢ଼ା ସଇଲା ପରେ
ହଁ ସେ ଟିକେ ପଢୁଚି ତାର ଚାଲିଚି ପିଜି ପରୀକ୍ଷା ଚାଲିଚି। ଆଉ ଲାଷ୍ଟ୍ ସା ସାତ ତାରିଖ ଦିନ ଅଛି ତାର ଲାଷ୍ଟ ପରୀକ୍ଷା ଆଉ ଗୋଟେ। ସେଥିପାଇଁ ସେ ଟିକେ ପ୍ରିପାୟର ହଉଚି ଆଉ। ପଢୁଚି ଆଉ। ତାପରେ ସିଏ ଆସିଲେ ସାଙ୍ଗ ହେଇକି ଖାଇମୁ ଆଉ। ଆଉ ଆଉ ତମର ସବୁ ଘରେ ଭଲ ନା। ସମସ୍ତଙ୍କ ଦେହ ଭଲ ଅଛି ନାଁ।
ହଁ ସମସ୍ତେ ଭଲ ଅଛନ୍ତି ଉଁ ଘରେ ବି ବାପଘରେ ତ ସମସ୍ତେ ଭଲ ଅଛନ୍ତି। ମୋ ଶା ଶାଶୁ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଲୋ ଝିଅ ତୁ ବାହା ହେଇ ସାରିଲୁଣି କି?
ଏଇ ମାସେ ହବ।
ହଁ ତାପରେ ପଢ଼ା ପଢ଼ା ବି ଜାରି ରହିଚି।
ହଁ ସେଥିପାଇଁ ତ ପଳେଇ ଆସିଚି ହଷ୍ଟେଲ।
ହଁ ହଉ ଭଲ ମୁଁ ଜାଣିି ନେଇ ଲୋ ଝିଅ। ଆଉ ଆଉ ଶାଶୁଘରେ
ନାଁ ମୁଁ ଏଇ ଏବେ ମା ମାସେ ହବ ବାହା ହେଇଚି।
ଓହୋ ହଁ ଭଲ ଗୁଡ଼ ନ୍ୟୁଜ୍। ଆଉ ଆଉ ତୋ ଶାଶୁ ଘରେ ସବୁ କିଏ କିଏ ଅଛନ୍ତି? ଶାଶୁ ଶଶୁର ସବୁ ଅଛନ୍ତି ନା ଭଲ।
ପାଖରେ ଅଛନ୍ତି ମୋ ସ୍ୱାମୀ ଶାଶୁ ଶଶୁର ଆଉ ମୋ ଦେଢ଼ଶୁର ବାହାହେଲା ପୂର୍ବରୁ ତ ତାଙ୍କର ଅଲଗା ହେଇ ଯାଇଥିଲେ।
ଓହୋ
ଆଉ ଆମେ ବାପା ମା ମୁଁ ସ୍ୱାମୀ ମୁଁ।
ଓହୋ ହଁ ଆଉ ଆଉ ଝିଅ ବାହା ହେଇ ଯାଇଚ ନ୍ତି ନଣନ୍ଦ ଅଛନ୍ତି ନା ତୋର।
ନଣନ୍ଦ ଚାରିଟା ବାହା ହେଇ ସାରିଚନ୍ତି।
ଓହୋ ଚାରି ଜଣ। ପିକ ପିକିକ
ଚାରି ଜଣ ହଁ ବାହା ହେଇ ସାରିଚନ୍ତି ସବୁ।
ହାଁ ଆଁ ଚାରିଜଣ ଆଉ ହଁ ବାହା ହେଇସାରିଚନ୍ତି ସେମାନେ ଆଉ। ଭଲ ଭଲ ଫ୍ୟାମିଲି ଆଉ। ସୁଖି ପରିବାର ଆଁ ଆଉ ଶାଶୁ ଶଶୁରଙ୍କ ସେବା ଯତ୍ନ ଟିକେ କରିବୁ ଆଉ ହେଲା।
ହଁ ତାଙ୍କ ଦେହ ଖରାପ ପୁଣି ଏଇ ପରୀକ୍ଷା ସରିଲା ପରେ ପୁଣି ଟିକେ ଯିବି ତାଙ୍କ କଥ୍ କଥା ବୁଝି ବୁଝାକି ପୁଣି ଆସିବି ଏଇଠିକି ଆଉ।
ହଁ
ଏତେ ଦିନ୍ ତ ଘରେ ରହିପାରିବିନି। ଯାହା ବି ହେନେ କ୍ଲାସ ହବ ଆମର। ହେଲେ ମୁଁ ପୁଣି ପଢ଼ା ଅଛି। ସେ ଛାଡ଼ୁଚନ୍ତି ପଢ଼ିବା ପାଇଁ ବି ଛାଡ଼ୁଚନ୍ତି।
ଉଁ ଛାଡୁଚନ୍ତି ତାପରେ ଆଉ ପୁଣି ଜବ ଅଛି ଜବ କରିବୁ। ଠାକୁରେ ତୋତେ ଅଁ, ଆଶୀର୍ବାଦ କରନ୍ତୁ ମୋର ଇଚ୍ଛା ତୁ ଭଲ ଜବ୍ ଟିଏ କର, ଯାହା ହେଲେ ବି ବା ପା ମା ଶାଶୁ ଶଶୁର ଏ ମାନେ ହେଲେ ଠାକୁର ଲୋ ଝିଅ। ଏମାନେ ଚଳନ୍ତି ଠାକୁର, ତାଙ୍କ ତାଙ୍କ କଥା ଟିକେ ବୁଝିବୁ। ତୁ ତ ଏଇନେ ଛୋଟ ପିଲା ପାଠ ପଢା ଛୁଆ ଆଉ ଉଁ,। ତଥାପି
ପାଠ ପଢୁ ପଢୁ କା ହିଁ ହେଇଯାଇଚି ଏଇ ଛୁ
ହଁ ହଉ ଭଲ ଭଲ ଭଲ ତ ଈଶ୍ୱରଙ୍କ ଆଶୀର୍ବାଦ ଅ ଛି ଭଲ କିଛି ନାହିଁ, ବାହାଘର ଟା ଠିକି ବାହା ହବା ଟା କିନ୍ତୁ ତୋର ପାଠ ପଢା ସରିନି ଟିକେ ଆଗୁଆ କରିଦେଲେ ଆଉ। ଆଉ ତଥାପି ତୋ ର ଶାଶୁ ଶଶୁରଙ୍କ ପ୍ରତି ଟିକେ ରହିଚି ଦାୟିତ୍ଵ ରହିଛି।
ସରି
ଆଉ ତାଙ୍କୁ ଟିକିଏ ଉଁ, ଲକ୍ଷ୍ୟ ର ଖିବୁ ତାଙ୍କ ଆଡ଼କୁ।
ଚି ଆଉ ପୁଣି ପରୀକ୍ଷା ସଇଲା ପରେ ପୁଣି ଯିବି ତାଙ୍କ କଥା ଟିକେ ବୁଝାବୁଝି କରିମି।
ହଁ ତାଙ୍କ ପାଖରେ ରହିବୁ ଟିକେ ସେବା ଯତ୍ନ କରିବୁ, ତାଙ୍କୁ ଟିକେ ହାତରେ ଟିକେ ତୋ ହାତ ତିଆରି ରୋଷେଇ କରିକି ଖାଇବାକୁ ଦବୁ। ଆଉ ଟିକେ ସେବା ଅଛି। ତାଙ୍କ, ସେମାନେ ଆଶୀର୍ବାଦ କନେ ତୋର ଉନ୍ନତି ହବ, ତୋ ଭବିଷ୍ୟତ ଜୀବନ ଆଲୋକିତ ହବ, ଆଉ ଉ, ଭଗବାନ ଶାନ୍ତି ହେବେ। ଜାଣିଲୁନା? ସେମାନେ ହିଁ ଭଗବାନ ଭଗବାନ ଆଉ କେହି ନୁହନ୍ତି। ବାପା, ମା ହେଲେ ଭଗବାନେ। ସେମାନେ ଯଦି ଏ, ଶାନ୍ତି ହେବେ ଆଶୀର୍ବାଦ ସମୟ ହବ ଏ ଆଉ
ଆଉ ସେ
କେତେ ବାଟ, ତୋ କଲେଜ୍ ରୁ କେତେ ବାଟ ଶାଶୁଘର?
ନା, ମୁଁ କଲେଜ, ମୋର କଲେଜ ପିଜି କରୁଛି ଅ, ଅଡ଼ଶ ପୁରେ, ଅ, କଟକରେ, ଏବେ ମୋ ଶାଶୁଘର
ହଁ ଓଡ଼ଶପୁର, ହୁଁ।
ହଁ ଓଡଶପୁର ରେ ମୁଁ କରିଚି।
କେଉଁଝର ଯାଇକି? ଆଉ ବହୁ
ନାଁ ଠା ହଉଛି କି ଓ-କଟକ ଓଡ଼ଶପୁରୁ। ଆଉ, ମୋ ଶାଶୁଘର ହଉଛି ସେ ଆମ ଗାଁ ପାଖାପାଖି, ମାନେ ଆନ୍ଦପୁରରେ। ହବ ଆଉ।
ଆନ୍ଦପୁର ପାଖରେ ଶାଶୁଘର ଗାଁ?
ହୁଁ।
ଏଇଟା ଆଉ, ମୁଁ କହିଲି ସାଡେ କେଉଁଝର କେଉଁଝର ଡିଟିକ
ନା, ନି-ଡିଷ୍ଟିକି, ହଁ! କ-ଏ ଯୋଉ କଣ୍ଟିବଳ ଶୁଣଛନ୍ତି?
ହଁ-ହଁ, ଆମର ବନ୍ଧୁ ଘର ଲୋ ଝିଅ।
ଓ
ଆମର, କଣ୍ଟିପାଳ ତୋ ଶାଶୁଘର? ହଉ, ହଉ, ହଁ, ହଁ, ଜାଣିଲି।
ପାଖରେ।
ଓହୋ। ତୋ ଗାଁ କଣ୍ଟିପାଳେ?
ହୁଁ।
ଏ ଶାଳବଣି, ଆଇଁ, ହଁ, ଆମ ପାଖ ଜାଣିଛି।
ଆଉ, ଆଉରି ଉମ